ହ୍ୟାଲୋ। ତମେ ଟିକେ ନେଟୱାର୍କ ଜାଗାକୁ ଆସ। କଲ ଟିକେ ନେଟୱାର୍କ ଜାଗାକୁ ଆସ ହଁ ହଁ ଆଉ। କଣ କରୁଛ?
ହେଇ ଶୋଇଥିଲି ଉ
ହ୍ୟାଲୋ ଶୋଇପଡ଼ିଥିଲ ଓହୋ ପାଗ ତ ପୁରା ଆଜି ନରମ ଅଛି ଆଉ।
ହଁ ଭଲ ପାଗ ଅଛି ଟିକେ ଥଣ୍ଡା କରଛି ପିଆଜ
ହୁଁ ଥଣ୍ଡା ଧରିଛି।
ନାଁ ମୁ କଲି ଥଣ୍ଡା ପାଗ ଅଛି ଆଜି।
ହଁ ଥଣ୍ଡା ପାଗ ଅଛି ଆଉ ଆଜି କଣ ଖାଇଥିଲ ମଧ୍ୟାନ ଭୋଜନ।
ଆଜି ଭାତ ଡାଲମା ଭଜା।
ହଁ। ଭଲ ଆଉ ଆଉ ଘରେ ସବୁ କେମିତି ଅଛନ୍ତି? ହ୍ୟାଲୋ। ହ୍ୟାଲୋ। ହଁ ଆମ ଘରେ ସବୁ ଭଲ ଅଛନ୍ତି।
ଓହୋ ଆଉ ତମେ ଭାଲୁକୁନି ଓଷା କର ନା?
ଆ ଆଉ କଣ କଣ କହୁଥିଲି ତମେ ତ ରଜରେ କି ଡ୍ରେସ କରିଥିଲ? ବେ ତ ମୋବାଇଲରେ ରଖ
ଗୋଟେଡ ଅ ଲେଗିନ୍ସଉ ଆଉ ସାଢ଼ୀ ଗୋଟେ ଆଣିଥିଲି।
ହୁଁ ଆଉ ରଜର ଶାଢୀ କଣ ଆସିଲା କି? ଶାଢୀ କରିନଥିଲ କି?
ଶାଢୀରେ କରିଥିଲି ବା।
ଶାଡି କରିଥିଲ? ଶାଢୀ ପିନ୍ଧିଥିଲ କଣ ଲାଷ୍ଟ ନା ମଝି ନା ଫାଷ୍ଟ ରଜରେ?
ନା ନା ମୁଁ ଦିଟା ଶାଢ଼ୀ କରିଦେଇଥିଲି ଦିଟା ଶାଡି ପିନ୍ଧି ଥିଲି ଆଉ।
ହୁଁ। ଭଲ ଆଉ ରଜ୍ ତମେ ତମ ଶାଢୀ ପିନ୍ଧି ଆସେ? ନା କିଏ ଘରେ ମା ପିନ୍ଧେଇଦେଇଥିଲେ? ହୁଁ। ଆଉ ତମକୁ କିଛି ମୁଣ୍ଡ ଷ୍ଟାଇଲ୍ କିଛି କୁଣ୍ଡେଇ ଆସେ?
ମତେ ଆସିନି। ଫୁଲ୍ କହିବାକୁ ଗଲେ ମତେ ଯୋଉ କୁହନ୍ତିନି ଖଜୁରିବେଣି ଜାଣିଚ ନା? ଖଜୁରି ବେଣୀ କରେ। ଆଉ ହଉଚି ଷ୍ଟେପ୍ ବେଣୀ ଜାଣିଚ ଷ୍ଟେପ୍ ବେଣୀ?
ହଁ ଜାଣିଚି ହଁ।
ଷ୍ଟେପ୍ ବେଣୀ କରେ ଆଉ ହଉଚି ସିମ୍ପୁଲ୍ ସାଧା ବେଣୀ।
ହଁ।
ଏ ଇୟା। ହୁଁ ହୁଁ ଆଉ ତମକୁ ତମେ ଟିକେ ନେଟିୱାର୍କ ଜାଗାକୁ ଆସ ଭଉଣୀ ନେଟି ୱାର୍କ ବାଉନି।
ପୁଜିବେ। ହ
ହାଲୋ।
ହାଲୋ।
ହାଲୋ ହଁ। ଯୋଉ କଣ କଁ କୁହନି କହୁଥିଲି ଆଉ ତମକୁ ବୁଲିଆକୁ ଭଲ ଲାଗେ?
ହଁ ସେମି ଶୁଭିଲା ଏବେ?
ହଁ ହଁ ମୁଁ କଇଲି ତମକୁ ବୁଲିଆକୁ ଭଲ ଲାଗେ ନା?
ହଁ ବୁଲିଆକୁ ଭଲ ଲାଗେ।
ତମକୁ?
କୁଆଡେ କୁଆଡେ ବୁଲିଆକୁ ଭଲ ଲାଗେ ମନ୍ଦିର ଯିଆକୁ ଭଲ ଲାଗେ ନା?
ହଁ ମନ୍ଦିର ଯିବାକୁ ଭଲ ଲାଗେ ଆମେ ତ କଲେଜ୍ ସ ଆମେ ସବୁ
କଁ କଇଲ?
ଆମେ କଲେଜ୍ ସମୟରେ ସବୁଆଡେ ସବୁ ସାଙ୍ଗମାନେ ଯାଉ ସବୁଆଡେ। ଏକାଥରେ ମିଶିକି ସବୁ ଯାଉ ବୁଲାବୁଲି କରି। ଏବେ ତ ସାଙ୍ଗ ମାନେ ଆମେ ସବୁ ଯାଇଚୁ କୋଉ କୋଉ ଜାଗା ସବୁଅଛି। ସେ ଜାଗା ସବୁ ଯାଇଚୁ। ଏହା ପାଖରେ ଚଣ୍ଡିଖୋଲ୍ ରେ ମହାବିନାୟକ ମନ୍ଦିର ଅଛି।
ହୁଁ ଭଲ ଆଉ। ଆଉ ହଁ ମହାବିନାୟକ ଯାଇଚ ମହାବିନାୟକ?
ହଁ ପୁରା ଥରେ ଆର ବର୍ଷ ମେ ମାସ ଯାଇଥିଲୁ ପୁରା ଖରା ଦିନଟାରେ। ବହୁତ୍ କଷ୍ଟ ହେଲା ପୁରା ପାହାଡା ଚଢିକି ମାନେ ଯୋଉ ପାହାଚ ଗୁଡା ସବୁ ଚଢିକି ଯିବା ପାଇଁ ପୁରା ଉପର ଯାଇ ପହଞ୍ଚିଲା ବେଳୁ ପୁରା ଗରମ ହେଲାଯେ ବହୁତ ଥକି ଗଲୁ ପୁରା ସବା ଉପରକୁ ବି ଯାଇ ଲୁନି ପୁରା ଯୋଉ ଏମିତି ଏଠିକି ପୁରା ଆଉ ତମେ ଯାଇଛ ନା-
ମୁଁ ମହାବିନାୟକ ଯାଇଛି ଆଉ ହଉଛି କୋଉଠି କହିଲ ଯୋଉ ଏଇ ଆମ ଟାଉନ ଭିତରେ ତମେ କୋଉଠି କି ଯାଇଛ।
ଟାଉନ ଭିତରେ ସବୁ ଜାଗା ବୁ ବୁଲି ସାରିଛ ପ୍ରାୟ ଟାଉନ ଭିତରେ ଆମର ଯେତିକ ସବୁ ହଁ କୁସୁମା କୁସୁମା ଯିବାକୁ ବି ଇଚ୍ଛା ହଉନି ଡେଲୀ ଡେଲି। ଦେଖିଲା ବେଳକୁ ଯିବାକୁ ଇଚ୍ଛା ହଉନି ଆଉ କୁସୁମା ଭିତରେ ତାପରେ ସେଠି ତ ପାର୍କ ଦି ତିନିଟା ଖୋଲିଗଲାଣି ସ୍ମାର୍ଟ ପାର୍କ ଚିଲଡ୍ରେନ୍ସ ପାର୍କ ସବୁ ତ ଖୋଲିଗଲାଣି ଆଉ ଆଉ
ଟାଉନ ରେ ଯାଇଥିଲ ନା।
ହଁ ଏଥର ମହୋତ୍ସବ ଯାଇଥିଲୁ ଭଲ ମଜା ହେଲା। ଯାଏ ପ୍ରତିବର୍ଷ ଥରେ ଦିନେ ଦି ଦିନ ଲେଖା ଯାଏ ସିଙ୍ଗର ସବୁ ଆସନ୍ତି। ଏଥର ଆସିଥିଲା ଯୋଉ ନିପ୍ତି ମୋହନ ନା କିଏ ଗୋଟେ ଆସିଥିଲା ସେଇଦିନ ଯାଇ
ହଁ ହଁ ହଁ। ହଁ ଯୋଉ କିନ୍ତୁ ଲାଷ୍ଟ ଦିନ ନା କୋଉ ଥର ଗୋଟେ ବର୍ଷା ହେଲନି ନା ପୁରା
ହଁ ଜୋରରେ ବର୍ଷା ହେଲା ପୁରା ହଁ ପୁରା ସବା ଶେଷ ଦିନ ଯୋଉଦିନ ସରିଗଲା ଯୋଉଦିନ ସରିଗଲା ମହୋତ୍ସବ ସେଇଦିନ ଜୋରରେ ବର୍ଷା ହେଲା।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
ଜିଲ୍ଲା ମହୋତ୍ସବ।
ହଁ ମୁଁ ଜିଲ୍ଲା ମହୋତ୍ସବ ଯାଇଥିଲି ଯାଇଥିଲି କଣ କହିଲ ଯୋଉ ଦିନରେ ଯାଇ ଥିଲି ଆଉ।
ବୁଲାବୁଲି କରିବାକୁ ହଁ ତ ଦୋକାନ ବି ବହୁତ ପଡେ ଆଗରୁ ଥରେ ସେମତି ଆସିବ ବୋଲି ସୋନୁନିଗମ ଆସିବ ବୋଲି ପୁରା ବର୍ଷା ବାତ୍ୟା ଯେ ଜୋରରେ ହେଲା ପୁରା ଦୁଇ ହଜାର କୋଡିଏ ବେଳକୁ। ହେମିତି ଆସିିବ ସେ ଆସିକି ଫେରିକି ପଳିଲା।
ହୁଁ। ଆଉ ତମକୁ କଣ ଭଲ ଲାଗେ ଖାଇବା ପାଇଁ?
ମତେ ଖାଇବା ପାଇଁ ବେଶୀ ଆଇଁଷ ବେଶୀ ଭଲ ଲାଗେ ଟିକେ ଯୋଉ ଯା ତରକାରୀ ଫରକାରୀ ହୁଏ ଚିକେନୁ ଚିଙ୍ଗୁଡି ଭଲ ଲାଗେ ମଟନ ଭଲ ଲାଗେ ଆଉ ଓ ଟିକେ ଭଲ ଆଉ ବାହାର ଖାଇବା ତ ଭଲ ଲାଗୁଥିଲା ଏବେ ତ ବାହାର ଖାଇବା ଖାଉନି। ବେଶୀ ଆଉ ଆଇଁଷ ଭିତରୁ ଗୋଟା ଭଲ ଲାଗେେ ସାଧା ଭିତରୁ ମତେ ଭଲ ଲାଗେ ପଖାଳ ଯାହା ସବୁ ଆମର
ପଖାଳ ତ ଆମ ଓଡିଆ ମାନଙ୍କର ଫେବରାଇଟି ଆଉ ବହୁତ ପସନ୍ଦ ପଖାଳ
ହଁ।
ହୁଁ ପଖାଳ ସାଙ୍ଗରେ ଖାଇବ ମାଛ ଭଜା ବଢିଆ ଲାଗିବ।
ହଁ ତାକୁ ମାଛ ଖାଲି ଭାଜିକି ନହେଲେ ଯୋଉ ରସୁଣ ଛେଚିକି ରସୁଣ ଅ ଲଙ୍କା ଛେଚିକି ଗୋଟେ କରନ୍ତି ସେଇଟା ବଢିଆ ଲାଗେ ପଖାଳ ସହିତ
ଖାଇବା ଗୋଟା ବଢିଆ ଲାଗେ ସବୁଠାରୁ ମାଛ ଭଜା ପଖାଳ ଭାତ ଖାଇବ ବଢିଆ।
ମାଛ ମାଛ ଭଜା ପଖାଳ
ହୁଁ
ଯୋଉ ସରୁ ସରୁ କରିକି ଭାଜିିକି ଯୋଉ କରନ୍ତି ହଁ। ସେଟା ପଡ଼ିଲେ ଲାଗେ,
ହୁଁ,
ଭଲ ଲାଗିବ,
ମୋତେ-ମୋତେ ବିରିୟାନୀଟା ଭଲ ଲାଗେ,
କୋଟା,
ବିରିୟାନୀ-ବିରିୟାନୀ,
ବିରିୟାନୀ ଭଲ ଲାଗେ ବିରିୟାନୀ ଆସତେ ବନେଇ ଆସେ,
ବନେଇ ଆସିଲାଣି ଆମ ଭୋଜି କରୁ ଆଉ ଅଳ୍ପ-ଅଳ୍ପ ଆଉ,
ହତେ ମୁଁ ବି ଘରେ ମୁଁ ବି ଘରେ ବି ନିଏ ବିରିୟାନୀ ଘରେ ବନାଏ,
ହୁଁ ଦୋକାନ୍ ଠାରୁ ଟିକେ-ଟିକେ ଟେଷ୍ଟ୍ ଟିକେ ଅଲଗା, ଚେଷ୍ଟ୍ କଇଁ ଅଲଗା ହବ ମାନେ ଭଲ ଲାଗେ ସେମିତି ଆଉ ଯାହା ବି ହେଲେ ଦୋ ଦୋକାନ ଆଉ ଘରେ କଲେ ଫରକ୍ ରହିବନି,
ମୁଁ ବି ବନାଏ ଯୋଉ ଘରେ ଭେଜ ବିରିୟାନୀ ବନାଏ ଚିକେନ୍ ବିରିୟାନୀ ବି ବନାଏ ଭେଜ ବିରିୟାନୀ ସବୁ ତା ଦେହରେ, ଯଉ ଭେଜିଟେବୁଲ୍ସ୍ ଗୁଡ଼ା ସବଉ ପରିବା ପତ୍ର ଗୁଡ଼ା ସବୁ କାଟିକି ପକେଇକି ତା ଦେହରେ ଯୋଉ ପନିର ଗୁଡ଼ା ସବ୍ ପକେଇକି ସବୁ କରେ, ଚିକେନ୍ ବିରିୟାନ୍ ବିରିୟାନୀ ବି ମାସେ ଦି ଦେଢ ମାସ ଦି ମାସ ହେଲା ବନେଇଥିଲି ଏ ଦେଢ ମାସ,
ଆଚ୍ଛା ଆଉ-ଆଉ ତମେ କିଏ ଓଷା କର?
ଓଷା ମୁଁ ଖାଲି ଜାଗର କରେ, ଜାଗ ର ଉଷା ଖାଲି କରେ ହଁ ସେଇ ଶିବରାତ୍ ସେଥିରେ ଆମ ଭରୁଣେଶ୍ଵର ପାଖରେ ତ ଭଲ ହୁଏ,
ହୁଁ ଆଉ ଖଜୁର କୋଳି,
ଖୁଦରୁ ଖଣି ଓଷା ତ ଅଛି, ସୁଦ୍ରକୁଣ ଏତେ ମୁଁ କରିପାରେ ନା କାହିଁକି ନା ବାହାରେ ରହିଲା ମାନେ ବାରେ ରହିଲା ମାନେ, ଆଇଁଷ ଟିକେ, ହଁ ପଢ଼ା ପଢ଼ି ଏଇଷ ଖାଇ ହେଇଯାଏ ବାହାରେ କେତେବେଳେ ବୁଲାବୁଲି କରୁ-କରୁ ମାସଟା ଛାଡିକି ରହିବେନି, ଆଉ ସେଇ ଯୋଉ ଦେଖୁଦରବଣି ସେସ ରବା, ତ ଯାହା ମୁଁ ଆମ ଗାଁରେ ଯେତେବେଳେ ଯାହା ଥାଏ ରବିବାର୍ ଯାଇ ଓଷା କରେ ଆଉ ଗାଁ ନଥିଲେ ଆଉ ରବିବାର୍, ଟା କରେ ନା ଆଉ ତମେ କର ନା କ୍ଷୁଦ୍ର କୋଣି ଓଷା?
ହଁ କ୍ଷୁଦ୍ର କୋଣି ଓଷା ଆଗର କରୁଥିଲି କିନ୍ତୁ ଏବେ ଆଉ କରୁନି,
କମାଇ?
ହେ କରନି ତ ଛାଡ଼ିଦେଲି ତ ଆଉ ଆମ ସେପଟ ସାହିରେ ସବୁ ଝିଅ ମାନେ ସବୁ କରନ୍ତି, କରୁଥିଲି ଆଉ କରିନି ଆମର ଗୋଟେ କଣ, ମୁଁ କୋଉ କିଲାସ୍ ରେ ମୁଁ ପଢ଼ା କହିଲଣିି ଗ୍ରାଜୁଏସନ୍ କମ୍ପିଲିଟ୍,
ହଁ,
ଓହୋ ମୋ ଭୟସ ଟା ତମକୁ ସେ ବୁଝିବ ଛୋଟ ଛୁଆଙ୍କ ଭଳିଆ ହୁଁ-ହୁଁ-ହୁଁ?
ହଁ ପୁରା ଛୋଟ ପିଲାଙ୍କ ପଡ଼େ ମୁଁ ଭାବିଲି ବଧେ ବହୁ ସ୍କୁଲ ରେ ପଢ଼ୁଛ ବୋଧେ,
ନା-ନା ସ୍କୁଲରେ ପଢ଼ିଥିଲେ ମୁଁ ଆଉ ବଡ଼ ପନ୍ଧର ଥାଇବି ନା,
ହଁ ସେଇଟା ତ ଠିକ୍ କଥା ନାଇଁ ହେବେ,
ତାପରେ ଆଜ କାଲି ତ ହଁ ଆଜି କାଲିିଏ, ଛୁଆ ମାନେ ତ ପଞ୍ଚମ, ପ୍ରଥମ, ଦ୍ଵିତୀୟ, ତୃତୀୟ ଶ୍ରଣୀ ଛୁଆଙ୍କୁ ଦେଖିବ ସେ ମୋବାଇଲ ଧରି ବୁଲୁଛନ୍ତି,
ସେଇବା ଉଁ ସେଇଆ ସେଇପାଇଁ ମୁଁ ତମକୁ, ଏଇ ପଚାରିଲି ମୁଁ କହିଲି କୋଉ ଗ୍ଲାସ୍ ରେ କଣ ପଢ଼ୁଛ,
ତମେ କଁ ପଢ଼ୁଛ? କଁ ପଢ଼ୁଛି,
ମୋର ଏଇଥରକ ହେଇ ଗ୍ରାଜୁଏସନ ସରିଲା ହେ,
ଆଚ୍ଛା ଏବେ କଣ କରୁଚ?
ଏବେ ଏଇ ଘରେ ଅଛି ପଢ଼ାପଢ଼ି ସା ଯୋଉ ଚାଲିଛି ଯୋଉ ତାପରେ କମ୍ପିଟେଟିଭ ପାଇଁ ସେନ୍ତି ଟିକେ ପଢ଼ା ପଢ଼ି ସବୁ ଚାଲିଛି। ଛି ଆଉ ଯୋଉ ଦବା ପାଇଁ ସରକାରୀ ତମର କଣ ଚାଲିଛି ସେ?
ମୋର ଏବେ କିଛି ନାହିଁ ମୁଁ ଘରେ ଅଛି ଟିଉସନ୍ କରୁଛି ଆଉ।
ଓହୋ କୋଉ କ୍ଲାସ୍ ପର୍ଯ୍ୟନ୍ତ ପିଲାଙ୍କୁ କରୁଚ?
ଏ ଶିଶୁ ମନ୍ଦିର ଛୁଆ ଆଉ ସ୍କୁଲ ଯୋଉ ପ୍ରଥମ ଦ୍ଵିତୀୟ ତୃତୀୟ ଚତୁର୍ଥ ଏମିତି ଆଉ।
ଅହ ହଁ ମୁଁ ବି ସେମିତି ଟିଉସନ ପଢ଼ାଏ ଯେ କୋଚିଂ ମୁଁ ପଢ଼ଉଥିଲି ଏଇଠି। ଆଉ ଏଇ କିଛି ଦିନ ହବ ପଢ଼ାପଢ଼ି ମୁଁ ପଢ଼ାପଢ଼ି ପାଇଁ ଆଉ ଯାଇ ପାରୁନି ଛାଡ଼ି ଦେଇଛି।
ଆଛା ତମ ସେଠି କୋଚିଂ ସେଣ୍ଟର ଅଛି କି?
ହଁ ଏଇଠି ବୋହୁତ ଗୁଡ଼େ କୋଚିଂ ସେଣ୍ଟର ସବୁ ଅଛି।
ହୁଁ ଭଲ ଆଉ।
ହଁ।
ନିଜ ଇଏ ତ ନିଜ ଖର୍ଚ୍ଚ ତ ନିଜେ ଇଏ କରିପାରୁଛ।
ହଁ ସେଇଆ ତ ସେଇ କରିଦେଲେ ନିଜ ଖର୍ଚ୍ଚ ଟା ଉଠିଯିବ ତା ଦେହେରେ।
ହଁ।
ହୋଉ ଆମେ ଆଉ ପରବର୍ତ୍ତୀ କଲେ କଥା ହେବା ଆଉ।
ହଉ।
ରଖୁଛି।